କରିଛ କଣ ସନ୍ଧ୍ୟା ବେଳେ ଜଳଖିଆ ଖାଇ ସାରିଲେଣି? ହଁ ହଁ ହଁ ସରିଗଲାଣି ସବୁ ଆପଣଙ୍କର?
ହଁ ମୋର ବି ଚା ପିଆ ସରିଗଲାଣି ଆଉ।
ହୁଁ ଆଉ କଣ କରୁଛନ୍ତି?
ଏଇ କରିବା କଣ। ରୋଷେଇ ତ ହବ ରାତିରେ ରୁଟି। ତରକାରୀ ପତ୍ର ହବ ଆଉ କାଲି ପାଇଁ ଟିକେ ଏ କ୍ୟାଣ୍ଟିନ ପାଇଁ ଟିକେ ପ୍ରିପାରେସନ ହବ ରାତି ରୁ ହୁଏ ରାତି ଚାରିଟା ରୁ। ପୁଣି ଉଠିକିରି ତିଆରି କରିକିରି ସାତଟା ସାଢେ ସାତଟା ଭିତରେ ଯାଏ ତ ପିଲାଙ୍କ ପାଖକୁ। ଆଉ ସେଥିପାଇଁ ଟିକେ ପ୍ରିପାରେସନ କରିବାକୁ ପଡେ ଆଉ ରାତିରୁ। ଏପଟେ କାମ ସାରିକିରି ସେପଟେ କରିବାକୁ ପଡିବ ଆଉ। ହୁଁ
ଓ ହୋ ସବୁଦିନ ଅଲଗା ଅଲଗା ଜିନିଷ ହଉଥିବ ନା।
ହଁ ସୋମବାରେ ତାଙ୍କର ଗୋଟେ ରହେ ଏ ପୁହା ଉପମା ଗୋଟେ ରୁହେ ତା ଦେହରେ ସବୁ ବାଦାମ ଫାଦାମ ପଡିକିରି ହୁଏ ଆଉ ଦହି ରାଇତା ତା ସାଙ୍ଗରେ ହୁଏ ମଙ୍ଗଳବାର ରୁହେ ଇଡଲି ତରକାରୀ ରୁହେ ବୁଧବାର ଦହିବରା ଆଳୁଦମ ରୁହେ ଆଉ ଗୋରୁବାରେ ଆଳୁ ଚପ ରୁହେ ତା ସାଙ୍ଗରେ ଗୋଟେ ଆଳୁ ତରକାରୀ ରୁହେ ଆଉ ଶୁକ୍ରବାର ପାସ୍ତା ଶନିବାରେ ଗୁପଚୁପ ରବିବାରରେ ଚାଟ ଆଉ କୋଉ ରବିବାରେ ବେଳେ ବେଳେ ହୁଏ ପୁରୀ ତରକାରୀ ହୁଏ ଏମିତି ଆଉ ସବୁ ସପ୍ତାହରେ ସବୁ ସାତ ଦିନରେ ସାତଟା ଆଇଟମ ରୁହେ ଆଉ
ଆପଣ ନିଜେ କରନ୍ତି ସବୁ
ହଁ ମୁଁ ନିଜେ କରେ
ଆ କେତେ ପିଲାଙ୍କ ପାଇଁ କରନ୍ତୁ
ଆଗରୁ ଷାଠିଏ ସତୁରିୀ ପିଲାଙ୍କ ପାଇଁ ଯାଉଥିଲା ଆଉ ଯୋଉ ପିଲାଙ୍କର ପରୀକ୍ଷା ସରିଗଲା ଟଲଭ ପିଲାଙ୍କର ତାପରେ ଟିକେ ପିଲା କମେଇ ଯାଇଛନ୍ତି ଏବେ ତିରିଶ ପଇଁତିରିଶ ଏମିତି ଚାଲିଛି ଆଉ ପୁଣି ଯୋଉ ଏବେ ନୂଆ ସେକ୍ସନ ଆରମ୍ଭ ହେଇଯିବ। ପରେ ପିଲାଙ୍କ ଆଡମିସନ ହେଲା ପରେ ପୁଣି ନୂଆ ଫାଷ୍ଟ ଇୟର ପିଲା ପୁଣି ଆଡମିସନ ହେଇଯିବ। ତାପରେ ପୁଣି ଏଇ ଏବେ ଟାଇମ ଟା ବଢିବ ଏଥରକ ଆଉ ଆଉ ଆମେ ଯୋଉ ଟାଇମରେ ଷ୍ଟାର୍ଟ କଲୁ ଫାଷ୍ଟ ଫେବୃଆରୀ ଏ ଲାଷ୍ଟ ବେଳକୁ କଲୁ ତ ସେଥିପାଇଁ ଟିକେ ଏ ପିଲା ପଚା ଷାଠିଏ ଥିଲେ କିନ୍ତୁ ଏବେ ଆସୁଛି ବହୁତ ଅର୍ଡର ଆସୁଛି ବି ଆଉ ସେ ଆମେ ଦି ଜଣ ସାଙ୍ଗ ହେଇକରି କରୁଥିଲୁ ସେ ଜଣଙ୍କର ଗାଡି ଆକ୍ସିଡେଣ୍ଟ ହେଇଯାଇଛି ତାଙ୍କର ଗୋଟେ ଗୋଡ ଫ୍ରାକ୍ଚର ହେଇଯାଇଛି ଆଉ ସେଥିପାଇଁ ଟିକେ ମୋ ଉପରେ ଅଧିକା ପ୍ରେସର ପଡୁଛି ଆଉ ଆଉ ତାପରେ ଏବେ ତିନି ଟାଇମ ହେଲା ଠାରୁ ଲୋକ ରଖିବାକୁ ପଡିବ ଆଉ ଲୋକ ରଖିକି କରିବାକୁ ପଡିବ ଆଉ
ଏତେ ପିଲାଙ୍କର ଏକା କରିବାକୁ ପଡ଼ୁଛି ଏବେ ନା ଏବେ ବହୁତ ସାରା କରିବାକୁ ପଡ଼ୁଛି ହଁ
ହଁ ଏବେ ତଥାପି କାଲି ଯାଇ ଆଜି ଯାଇଥିଲା ତିଶ ଜଣଙ୍କ ପାଇଁ ସେଡୁ ପୁଣି ସେଇ ସେ ରାତିରୁ ପଠେଇ ଦିଅନ୍ତି କେ କାଲି କେତେ ପିଲା ଯିବେ ଆଜି ରାତି ନଅଟା ଦଶଟା ଟା ବେଳକୁ ସେ ପଠେଇଦବେ ସେ ସାର୍ ଆଉ ତାପରେ ନା ଆଉ ସବୁ ପିଲା ଆସିନାହାନ୍ତି ଯିଏ ପିଲା ଆସିବେଥର ଆସ୍ତେ ଆସ୍ତେ ପଢିବ ଆଉ ହୁଁଁ
ହଁ ହଁ କେମିତି କଣ ପଠାନ୍ତି
ଆରେ ଆମର ପିଲା ଅଛନ୍ତି ପିଲା ଅଛନ୍ତି ଆମେ ମୁଁ କରିକିରି ପ୍ୟାକିଂ କରିକରି ସେ ପିଲା ଆସିକିରି ନେଇଯାଆନ୍ତି ଆଉ ନେଇକି ଦେଇ ଆସନ୍ତି ଆଉ ସେ ଆଉ ଜଣେ ଯିଏ ଅଛନ୍ତି ଆମର ପାର୍ଟନର ଯିଏ ଅଛନ୍ତି ତାଙ୍କ ପୁଅ ଝିଅ ଉ ତାଙ୍କ ଝିଅ ଅଛି ସେ ଝିଅ ମାନ ସି ଭାରି ସ୍ମାର୍ଟ ଆଉ ତାର ଇଲେକ୍ଟ୍ରିକ ସ୍କୁଟି ଅଛି ତ ସିଏ ସେଥିପାଇଁ ସିଏ କହେ ନାଇଁ କେହି ଯିବା ଦରକାର ନାହିଁ ମୁଁ ସ୍କୁଟିରେ ନେଇକରି ଦେଇଦେବି ସିଏ ଏଲ ଏଲ ବି କରିକରି ଏବେ ଏଲ ଏଲମ କରିବ ଆଉ ସେଥିପାଇଁ ସିଏ ବି ପଳେଇବ ଆର ବର୍ଷ ମାନେ ଆଉ ମାସେ ଦୁଇ ମାସ ପରେ ସିଏ ବି ଭୁବନେଶ୍ୱର ପଳେଇବ ଆଉ ସେଥିପାଇଁ ଯାହାହଲେ ଆମକୁ ଲୋକ ରଖିବାକୁ ପଡିବ ଏବେ ଲୋକ ରଖିନୁ ସିଏ ଝିଅ ନେଇଯାଏ ଆମର ତିନି ଟାଇମ ନେଇକରି ଦେଇ ଦଉଥିଲା ଆଉ କିନ୍ତୁ ଏବେ ପୁଣି ଲୋକ ରଖିବାକୁ ପଡିବ ଆମକୁ ଆଉ।
ତାହେଲେ ପରିଶ୍ରମ ଚାଲିଛି ଆଉ ନା।
ହଁ ପରିଶ୍ରମ ତ ହଉଛି ସେମିତି କିଛି ପରିଶ୍ରମ ଏତେ ଲାଗୁନି ଏ ଟିକେ ତା ଦେହରେ ରେଷ୍ଟ ନେଇଗଲେ ହେଇଯିବ ଆଉ କଣ ହୁଁ
ହଁ।
ଆ ଛୁଆଙ୍କର ବି ସ୍କୁଲ ଖୋଲିଯିବ ତାଙ୍କୁ ବି ଇଏ କରିବାକୁ ପଡିବ ଏମିତି ଆଉ
ହୁଁ ହୁଁ ହୁଁ।
ଆଉ ଆପଣ କେବେ ଆସିବେ ଭୁବନେଶ୍ଵର?
ହୁଁ ମୁଁ ବି ଏଇ ଦିନେ ଦି ଦିନ ରେ ପଳେଇବି।
ହଁ।
ତ ଦିନରେ ଗଲେ ପୁଣି ଉଁ ଛୁଆଙ୍କ ସ୍କୁଲ ଷ୍ଟାର୍ଟ ହେଇଯିବ ନା।
ହଁ ସ୍କୁଲ ତ ହଁ ଆଉ ରାତିରେ ଆଜି କଣ ରୋଷେଇ ହବ।
ଆମର ବି ସେଇ ରୁଟି ଭଜା। ହୁଁ ତରକାରୀ ଫରକାରୀ କଣ ହବ ଆଉ ବାରେ ସବୁ ଘରେ କିଏ ଅଛନ୍ତି ଗାଁରେ ମୋ ମମି ମୋ ଭାଉଜ ତାଙ୍କ ପୁଅ ମୋ ଭାଇ ଅ ହଁ ହଁ ହଁ
ହଁ ହଁ।
ଆଉ ଶାଶୁ ଘର ଗାଁରେ ଶାଶୁ ଅଛନ୍ତି ଦିଅର ଯା ଅଛନ୍ତି ତାଙ୍କ ଛୁଆ ଅ ଅଛନ୍ତି ଦୁଇଟା ଦୁଇଟା ଝିଅ ଗୋଟଏ ପୁଅ।
ହଁ।
ସବୁ ଚାଲିଛି ସେମତି ଭୁବନେଶ୍ୱରରେ ବି ଗୋଟେ ଦିଅର ଯା ରହୁଛନ୍ତି। ତାଙ୍କର ବି ଦୁଇଟା ପୁଅ ରହୁଛନ୍ତି।
ହଁ ଆପଣଙ୍କର ଗୋଟେ ପୁଅ ଖାଲି।
ନା ନା ଦିଟା ପୁଅ ନା ଦିଟା ପୁଅ ହୁଁ ହୁଁ ଦିଟା ପୁଅ ସେ ମୁଁ ଗୋଟେ ବିଟେକ୍ କରୁଛି ଗୋଟେ ଅଷ୍ଟମରେ ପଢ଼ୁଚି।
ହଁ ହଁ କହୁଥିଲେ ହୁଁ।
ଆଉ ଆସିଗଲେଣି ଛୁଆ ଝିଅ ଆସିଲାଣି।
ଅ ହଁ ନାଇଁ ଝିଅ ତ ଘରେ ଅଛି ପଢୁଛି ବସି ହଁ ସେ ତା ପୁଅ ଏବେ ଗଲା ସାତଟାରେ ଟ୍ୟୁସନ ଗଲା ଆସିବ ନଅଟାରେ ଆଉ ହୁଁ ହୁଁ
ସେ ଆଣିଯେ ଯିବା ଆସିବା କରୁଛି ନା।
ହଁ ଏଇଠି ପାଖରେ ତ ସେ ତା ସାଙ୍ଗ ପିଲା ନ୍ତୀ ସାଙ୍ଗ ସାଙ୍ଗରେ ସାଙ୍ଗ ହେଇକିରି ପଳାନ୍ତି ଟ୍ୟୁସନ ତା ବା ବାବା ନେଇ ଆସନ୍ତି ନହେଲେ ସିଏ ସାଙ୍ଗର ବାବା ସିଏ ଗଲେ ଏ ନଅଟାରେ ଆସିବେ ତ ସାଙ୍ଗର ବାବା ନେଇ ଆସ ନ୍ତି ନହେଲେ ତା ବାବା ଯଦି ଯିବେ ନେଇ ଆସିବେ ଆଉ ସେ ତା ସାଙ୍ଗର ମା ନେଇଗଲେ ଛାଡିଦେଲେ କହିଲେ ଆପଣ ଯାଆନ୍ତୁନି ମୁଁ ଯାଉଛି ଏଠି ଛାଡି ଠିଆ ହେଲେ ସେ ପଳେଇବେ ଆଉ ସେଠି ରୋଡ ଉପରେ ଠିଆ ହେଲେ ସେ ପଳେଇଲେ ଏମିତି ଆଉ
ହଁ।
ଆପଣଙ୍କର ତ ଭଲ ବିରିୟାନୀ ବନଉଥିବେ ସ୍ପେଶାଲ ବିରିୟାନୀ।
ତ ବିରିୟାନୀ ସ୍ପେସିଆଲ ଆଉ।
ହଁ ବିରିୟାନୀ କେମିତି ବନାନ୍ତି ଆପଣ।
ବିରିୟାନୀ କଣ ସେଇ ମସଲା ବିରିୟାନୀର ମସଲା ସବୁ ହଁ ଜଣେ ଜଣେ ଅଛନ୍ତି କି ନିଜ ହାତରୁ ବି କରନ୍ତି ବିରିୟାନୀ ମସଲା। ହୋମ ମେଡ଼ ମସଲା କରନ୍ତି ବାକି ତ ଆଉ ସବୁ ଇନଷ୍ଟାଣ୍ଟ ମିଳୁଛି।
ହଁ।
ଗରମ ମସଲା, ଚିକେନ୍ ମସଲା, ବିରିୟାନୀ ମସଲା ସବୁ ମିଳୁଛି ମାନେ ସେଇ ମସଲା କସିକିି ଚିକେନ୍ ଅ ଜଣେ ଜଣେ ଅଛନ୍ତି ଦମ ବିରିୟାନୀ କରନ୍ତି ଜଣେ ଜଣେ ଅଛନ୍ତି ଚିକେନ ବସିକି ବି କରନ୍ତି।
ଏ ଯୋଉ ଇଏରେ ପ୍ରେସରରେ କରନ୍ତି।
ନା ନା ନା ପ୍ରେସରରେ କଲେ ତ ତାର ଆଉ କିଛି ରହିବନି ତାପରେ ଟେଷ୍ଟ ବି ଆସିବନି। ହଁ ନା ନା ମୁଁ କଢେଇରେ କରେ ଯେମିତି ଦେଖଚିରେ ହାଣ୍ଡିରେ କରେ କଢ଼େଇରେ କରେ ଏମିତି କରିକି। ହଁ ହଁ ଆପଣ ଯଦି ଚାହିଁବୁ ଦହି ହଁ ଦହି ଆଉ ଲୁଣ ଦହି ରେ ଟିକଏ ଯେଉଁ ଧନିଆ ପୁଦିନା ଆଉ କଞ୍ଚା କଞ୍ଚା ଲଙ୍କାର ପେଷ୍ଟ ଟିକେ ଦେଇକି ମ୍ୟାରିନେଟ୍ କରି ରଖିଦେବେ। ଯେମିତି ମସଲା କଷ କଥା ମସଲା କଷିଲେ ସେଥିରେ ଏ ଚିକେନ ମସଲା ଗରମ ମସଲା ବିରିୟାନୀ ମସଲା ସବୁ ପକେଇକି ଆସିବେ। ତାପରେ ଚିକେନ ପୁଣି ମିଶାଇକି ଭଲସେ ଟିକେ କଷିବେ। ବିରିୟାନୀ ମସଲା ତ ସେଇଥିରେ ପକେଇକି କଷିଲେ କଣ ତାର ସ୍ମେଲ ପୁରା ମାନେ ପୁରା ସେ ଚିକେନ୍ରେ ଆସିଯିବ ତାର ଫ୍ଲେଭରଟା।
ହଁ
କି ରହିଲା ଚାଉଳରେ ଗୋଟା ବିରିୟାନୀ ମସଲା ପକାଇକି ଚାଉଳଟା କରନ୍ତି ତାପା ଏଇଟି ପରସେଣ୍ଟ କୁକ୍ କରନ୍ତି। ଏଇଟି ପରସେଣ୍ଟ ହେଲା ପରେ ତାକୁ ନିଗାଡ଼ି ଦିଅନ୍ତି।
ଛାଣି ଦେଇକରି ରଖିଦେଇଥବ ତାପରେ ଦମ ଦେବା ଆଉ ନା
ହଁ
ହୁଁ
ଦମ ଦେବେ ଆଉ ଦମ୍ ଦେବେ ନାଇ ଦଶ ପନ୍ଦର ମିନିଟ୍ ଦମରେ ରହିଲେ ହୁଁ
ଆ ମୁଁ କରେ ଯେ ଭଲ ମାନେ ଭଲ ଲାଗେ ସେ ଛୁଆ ତ ଆଜିିକାଲି ଆ ପୁଅର ବିରିୟାନୀ ଟା ଭାରି ପ୍ରିୟ ସିଏ ତାର ଆଉ ଅଲଗା ଜିନିଷ କିଛି ଖାଇବନି ହଁ ହଁ ହ
ତାର ଫ୍ରବର୍ ହଉଛି ହଁ ହଁ ତାର ଫ୍ଲେଭର ହେଉଛି ସେଇ ଯେଉଁ ତାର ଟେଷ୍ଟ ଆସିବ କେମିତି ପୁଦିନା ଧନିଆ ଆଉ ଏ ଗୋଲାପ ଜଡ଼ ପିଉଡ଼ା ଅଟା ଏସବୁ ହେଇକି ଆଉ ଏମିତି ସବୁ ତର ଟେଷ୍ଟ ହଉଛି ସେଇଥିରେ ସ୍ମେଲ ଆସେ ଆଉ
ବିରିୟାନୀ ପାଇଁ ତ ପୁଦିନା ଟା ମେନ୍ ପୁଦିନା ଧନିଆ ଟା ମେନ୍ ସେଇଟା ଟିକେ ହଁ କାହିଁ ଘିଅ ଟିକେ ପଛରେ ପଡିବ ଆଉ।
ହଁମତି କରାଯାଏ ଆଉ
ବ
ଏସବୁ ଆ ଆପଣଙ୍କର କଣ ସ୍ପେଶଆଲ କରିବାଟା ଆପଣ କଣ ଭଲ କରନ୍ତି।
ମୁଁ ଏମତି ନନଭେଜ ଉପରେ
ପରେ ସବୁ ଭଲ ଭଲ ମତେ ମାନେ ରୋଷେଇ କରି ସମସ୍ତଙ୍କୁ ଶୁଆଇବାକୁ ବହୁତ ଭଲ ଲାଗିଥା ହୁଁ ନିଜ ମୋକ ରୋଷେଇଗାର ଖାଇବା ତ ବହୁତ ପଡିଲଣିି
ହୁଁ ହୁଁ
ହଁ ଆମେ ଆଉ ନିଜେ କଣ କରିକି ଖାଇବାକୁ ଆମେ ଭଲ ଲାଗ କିି ଜଣଙ୍କ ପାଇଁ ଖ
ଆମର ଏଇ କ୍ୟାଣ୍ଟିନ ହେଲା ଯେବେଠାରୁ ହେଲାଣି ବି ଏପର୍ଯ୍ୟନ୍ତ ଷାଠିଏ ସତୁରି ପିଲା ବି ମଝିରେ ହେଇଯାଇଥିଲେ ସତୁରି ପରେ ପିଲା ହେଇଯାଇଥିଲେ ମୁଁ ସମସ୍ତ ସ୍ତଙ୍କ ପାଇଁ ମୁଁ କରେ ରୋଷେଇ ଟା ମୁଁ କରେ।
ଆପଣ ତ ସେଇ ହିାବ ତାପରେ ସବୁ ମାନେ ବଡ଼ ଟିକେ କିଚେନ୍ ବି ଦରକାର ଆଉ ଜିନିଷ ପତ୍ର ବି ବଡ଼ ବଡ଼ ଦରକାର ଆପଣ ସବୁ କରିଦେଇ ନାଇଁ ଏଠି ମୋର କି ଚତା ବି ବହୁତ ବଡ କିନ୍ତୁ ଆମେ କରୁଛୁ ଆମର ଏଇଠି ଆମେ ଯୋଉଠି ରହୁଛୁ
ଆମେ ଉପରେ ଆମର ଛାତ ଟା ପୁରା ଉ ସେ ପୁରା ଛାତ ପଡିଯାଇଛି କିନ୍ତୁ ପୁରା ଫାଙ୍କା ଅଛି ବହୁତ ବଡ ଛତାଟା କିନ୍ତୁ ଛାତ ପଡି ଯାଇଛି କିନ୍ତୁ ଘର ହେଇନି ଫାଙ୍କା ଅଛି ଆଉ ସେଇଠି ଆମେ ଖୋଲା ଜାଗାରେ ହିଁ କରୁ ଆ ଘରୁ ଏଇ ପ୍ରିପାରେସ କର ନେଇ ଯିବାକୁ ପଡେ ଆଉ ରାତିରେ ସବୁ କରିକିରି ଉପରକୁ ରାତି ଚାରିଟ ର ଉଠି ଗାଧେଇ ଫାଧେଇ ନେଇକରି ଉପରେ ତିଆରି ହୁଏ ଆଉ ବଡ ଚୁଲା ଲାଗିବ ନା ଏଠି ତ ଆଉ ଭିତରେ ଏତେ ବଡ ଚୁଲା ଲାଗି ପାରିବନି ଆଉ ବଡ କଢେଇ ବଡ ଚୁଲା ବଡ ଡିସ୍ ଫିସ୍ ବସିବ ସେଥିପାଇଁ ସେଠି ଉପରେ ଯାଇକିରି କୁ
ହଉ ହଉ ରଖନ୍ତୁ ପୁଣି କଥା ହେବ ଆଉ
ହଉ ରଖୁଛି ପରେ କଥା ହବ
ହଁ ହଁ ହଁ ଠିକ ଅ